ହାଲୋ?
ହାଲୋ ଗେଲହୁ ଲୋ ହଁ ଶୁଭସନ୍ଧ୍ୟା
ଶୁଭସନ୍ଧ୍ୟା କଣ କରୁଚନ୍ତି?
ହଁ ଏଇ ଶୁଣିବା ତ ସନ୍ଧ୍ୟାବେଳ। ଆଉ ଠାକୁରଙ୍କର ସନ୍ଧ୍ୟା ତର୍ପଣ କରୁଚୁ ଆଉ ସନ୍ଧ୍ୟା ଟିକେ ଆଜି ଶନିବାର ଅ-ହନୁମାନ ଠାକୁରଙ୍କର ଟିକେ ଚାଳିଶା ପଢିଲି ଦୀପ ଲଗେଇଲି ତାପରେ ଝୁଣା ମାଇଁ ଝୁଣା ଟିକେ କଣ କର୍ପୁର ଆମ ଯୋଉ ଲବଙ୍ଗ ହରିକା ପକେଇକି ଘରେ ଟିକେ ଆଳତି ଦେଲି ଝୁଣା ଧୂପ। ହ
ଶନିବାରେ ଲବଙ୍ଗ କର୍ପୁର ଦିଅନ୍ତି କି?
ଶନିବାର ଲବଙ୍ଗ କର୍ପୁର ପକେଇକି ଝୁଣା ରେ ହଁ ଟିକେ ସନ୍ଧ୍ୟା ଧୂପ ଦେଲେ ଭଲ। ଆଉ ଲକ୍ଷ୍ମୀ ବାରୀ ଲ ଲକ୍ଷ୍ମୀ ବାରେ ଅଁ ହଳଦୀ କର୍ପୁର ତେଜପତ୍ର ଝୁଣା ମିସେଇକି ଦବ ଶୁକ୍ରବାର ବି ସେଇଆ ଆଉ ଶନିବାରେ ରବିବାରେ ଯୋଉ କର୍ପୂୁର ଆଉ ସୋମବାର ମଙ୍ଗଳବାର ଡାଲଚିନି। କର୍ପୁର ସହିତ ଡାଲଚିନି ଝୁଣା ଦେଇକି ଉଁ ଘରେ ଧୂପ ଦେଲେ ଭଲ ଶୁଭ।
ହଁ ହଁ।
ଆଉ।
ନାଇଁ ମୁଁ ଏଇ ସେଇ ସନ୍ଧ୍ୟା ସନ୍ଧ୍ୟା ଦେଇକି ଟିକେ ଆସିକି ବସି ଚା ଟିକେ କରିକି ଶାଶୁଙ୍କୁ ଦେଲି ସେ ପିଇଲେ
ହ
ଏଇ ଛୁଆ ଯାଇଛନ୍ତି ସବୁ ପା ପାଠ ପଢ଼ିବାକୁ ଘର ପାଖରେ ଗୋଟେ ଝିଅ ଜଣେ କରୁଛନ୍ତି ତ ସେ ପାଠ ହଁ ପାଠ ପଢଉଛନ୍ତି ତାଙ୍କରି ପଢୁଛନ୍ତି ଆସିଲେ କଣ ଟିକେ ଖାଇବେ। ଖାଇକି ପୁଣି ଘରେ ବସି ପଢିବେ ଆଉ
ହ ଓ ହଁ ଯାହା ହଉ ଆପଣଙ୍କ ଶାଶୁ ଭଲ ବୋହୂଟିଏ ପାଇଛନ୍ତି। ଆଉ ଶାଶୁ ଟିକେ ସେବା ପାଉଛନ୍ତି ଆଜିକାଲି ତ ଦୁନିଆରେ ଶାଶୁ ଶ୍ୱଶୁରଙ୍କୁ ଅଁ ତାଙ୍କ ସେବା କରିବା କି ମୋଡା ଘସା କରିବା ଏସବୁ ଉଠିଗଲାଣି ହ ଆଉ ଯୋଉମାନେ ଟାଉନ ବଜାରରେ ଜାଗାରେ ରହୁଛନ୍ତି ସେମାନେ ତ ଏସବୁ ମାନେ ହିଁ ଜାଣିନାହାନ୍ତି ନେଇକି ବୃଦ୍ଧା ଆଶ୍ରମରେ ଛାଡି ଦଉଛନ୍ତି କିଛି ଟଙ୍କା ଦେଇ ଦଉଛନ୍ତି କଣ ନା ଆମ ଶାଶୁ ଶ୍ୱଶୁର ସେଠି ଅଏସ୍ କରୁଛନ୍ତି।
କଣ କରିବା ଆମେ ତାଙ୍କ ପାଇଁ ଆସିଲେ ଆଉ ତାଙ୍କ ସେବା କରିବା ନିି କଣ କରିବା ସେ ବାପା ମାଙ୍କୁ ଛାଡିକି ଆସିଲେ ଏ ବାପା ମାଙ୍କୁ ପାଇଲେ
ଏଇ କଥା କେତେ ଜଣ ଯୋଉ ବୁଝି ପାରୁଛନ୍ତି ଯୋଉମାନେ ଅ ଆଜି ଆମେ ଆମର ବୟସ ଅଛି ଆମେ ବି ଛୁଆଟେ ଜନ୍ମ କରିଛନ୍ତି। ଆମେ ଯଦି ହୁଁ ହଁ ଆମେ ବିରି କୋଳଥ ବୁଣିବା ଆଉ କଣ ମୁଗ କି ରାଶି ଅମଳ କରିବା। ଆମେ ଯୋଉ ଠୁ ବିରି ହଁ ମୁଗ ବୁଣିବା ବିରି ମୁଗ ବୁଣିଲେ ଆମେ ବିରି ମୁଗ ହିଁ ଯୋଉ ଅମଳ କରିକି ଆଣିବା। ସେମତି ଆମେ ଯଦି କିଛି ସେବା ସୁଶଂସା କରିଥିବା ବଡ ମାନଙ୍କର କାଲି ସକାଳେ ଆମେ ଯାହା ବି ହେଲେ ଟିକେ ପାଇବା ସେବା ସୁଶ୍ରୁସା ଯା ହଉ ଭଲ କଥା ଟିଏ କହିଲେ ଭଲ କଥା ଟିକେ କହିଲେ ଯୋଉ ଆଉ ଓ ହୋ ହ
ନାଇଁ ଏଇ ବସିଥିଲି ମୁଁ ଦେଖିବା ବାନ୍ଧବୀ କଣ କରୁଛନ୍ତି। ଆ କାୟପ
କରିବୁ ଏଇ ଘର ଘରର ତ ସବୁବେଳେ କାର୍ଯ୍ୟ ଲାଗିଛି। ଆଉ ଆମର ସେ ଘର ଟା ଉପରେ ଏ ବଖରେ ଦି ବଖରା ଘର କରୁଛୁ। ସେ ମିସ୍ତ୍ରୀ ମାନେ ଆସିଥିଲେ ଅଧା କାମ କରିଛନ୍ତି ନିମଟନଟା ଯୋଉ ପଡେ ପଡିିନି ଢଳେଇଟା ଏ ପଟା ଫଟା ଗଧା ହେଇଛି ତାକୁ କିଛି ସାଇଜି ସୁଜା କରିକି ରଖିଲୁ ଏମିତି ସାଇଜ କରିକି ରଖିଲୁ ମୁଁ କିଛି ଫୁଲ ସବୁ ପତ୍ର ସବୁ ଶୁଖେଇକି ରଖିଛି। ଗୋଟେ କଣ କରିବି କି ଯୋଉ ଏଇ ସନ୍ଧ୍ୟା ବେଳେ ଯେତେବେଳେ ଝୁଣା ଦଉଛି ସେଇଟା ଗୋଟେ କାହିଁ କରିକି ରଖିବି ଗୁଳା ଗୁଳା ସେଇଟା ଘଷି ନିଆଁରେ ଘଷି ନିିଆଁ ରେ ପକେଇକି ଧୂପ ଝୁଣା
ହଁ ନକାରାତ୍ମକ ଭାବ ଯେ ପାଇଁ ସେ ଝୁଣା ଟା ଦିଅନ୍ତି।
ଯୋଉ ଉ ଶୁ ଶୁଖିଲା ଫୁଲ ରଖିଛି ତେଜପତ୍ର କର୍ପୂୁର ଆମର ପାନମଧୁରୀ ଯୋଉ କଳା ଯୋଉ ଖସା ଖସା ହୁଁ। ଡାଲଚିନି ଯୋଉ ଆମର ଉଁ ସବୁ ଜିନିଷ ପଡିବ ଗୁଜୁରାତି ଯାୟିତ୍ରୀ ସବୁ ଜିନିଷ ପଡିକି ସେଇଟା ଗୋଟେ ପାଉଡର ହବ ପାଉଡର ହେଇ ସାରିଲା ପରେ ତା ଦେହରେ ଟିକେ ମହୁ ପଡିବ ଆଉ ଘିଅ ଘିଅ ଦିଏରେ ଚକଡା ହେଇକି ସେ ସବୁ ବାକୁଣା କରିକି ଟିକେ
ଘରୋଇ ଉପଚାର ରେ ତିଆରି କରୁଛନ୍ତି ଧୂପକାଠି।
ଧୂପ ଝୁଣା ଟା ଟିକେ ଘରେ ତିଆରି କଲେ ଏଇ ଆର ଏଇଟା କଣ ପରିଷ୍କାର ହେଲା ଆର ଶୁଦ୍ଧତା କିଛି ଛୁଆଁଛୁତି ହେଲାନି ଆମ ଯୋଉ ଚାରଧାରରେ କରିକି ରଖିକି ଟିକେ ଘରେ ଝୁଣା ଧୂପ ଦବା ପାଇଁ ସେଇଟା ହୁଁ ହୁଁ। ସେଇ ଆଉ ଆଗେ କଣ ଏଇ ଯୋଉ ବାଉଁଶ କାଠିରେ ଏବେ ଯୋଉ ଧୂପ ଆଣିକି ଦେଇ ଦଉଛନ୍ତି ଆଗେ କଣ ଏଗୁଡା ସବୁ ଦଉଥିଲେ ବାଉଁଶ କାଠିରେ ଧୂପ ଦଉଥିଲେ କି ଆଗେ ସେଇ ଗୋବର ଗଣ୍ଡା ଶୁଖା ପଠେଇକି ତାକୁ ନିଆଁ ଲଗେଇକି ସେଇଥିରେ ଝୁଣା ପକେଇକି ଯୋଉ ଆମର କୁହନ୍ତି ଘରେ ଟିକେ ହଳଦୀ ପକେଇକି ଧୂପ ବୁଲେଇ ଦିଅଲ ଝୁଣା ଦେଇ ଦିଅ। ହଳଦୀ ଝୁଣ ଟିକେ ପକେଇକି ଦେଲେ ଘରେ ଜନ୍ତୁ ମାନେ ପଶିବେନି। ଏଇ ଯୋଉ ସାପ ସାପସୁପା ସେ ଟିକେ ହଳଦୀ ଧୂଆଁ ଦେଲେ ସେ ଘରକୁ କାଳେ ଯାଆନ୍ତିନି।
ହଁ ସେ ଜନ୍ତୁମାନଙ୍କ ପାଇଁ ଗୋଟେ ନୂଆ କଥା ହେବ ଆଉ ଗୋଟେ କରିବ ଜମା ଜନ୍ତୁ ଘର ପାଖକୁ ଆସିବେନି।
ଆଉ କଣ ଜାଣିଛନ୍ତି ଟିକେ କ କଣ କହିଲେ କିରୋଜ
କି ହଁ।
କିରୋସିନୀ ହଁ କିରୋସିନୀ କଣ କରିବୁ?
କିଛି ଅଳ୍ପ କିଛି କିରୋସିନ ରେ ରସୁଣ ଗ ଦି ଚାରିଗୁଳା ରସୁଣ ତାକୁ ଛେଚିକି ଗୋଟେ ବଟଲରେ ପୂରୋଇ ଦେବେ ସେ ବଟଲ ଠିପି ଟିକିଏ କଣା କରିକି ଦୁଆର ମୁହଁରେ ପତି ଦେବେ ତାକୁ।
ଓହୋ ଓ ସେଇ ଯୋଉ ଗ୍ୟାସ୍ ଟା ବାହାରିବ ସେ ଗ୍ୟାସ୍
ହଁ ଜଷ୍ଟ ଅଳ୍ପ ଟିକେ ନାଗରୁ କଣା କରିଦେବେ କଣା କରି ତାକୁ ଘର ଦୁଆର ଆଗରେ ପୋତି ଦେବେ ନାଇଁ ତ ତାକୁ ଟାଙ୍ଗି ଦେବେ ଆଉ ଜମା ଘର ପାଖକୁ ଜନ୍ତୁ ଜମା ଆସିବେନି।
ଆଉ ଗୋଟେ କଣ କହନ୍ତି କି ଆମର ରଜ ସଂକ୍ରାନ୍ତିରେ ରଜ ସଂକ୍ରାନ୍ତିରେ ଯୋଉ ସାପୁଆ କେଳା ଗୋବର ଘାର ଟାଣନ୍ତି।
ଗୋବର ଆଉ ହଁ ଜାଣିଛୁ। ଗୋବର ଆଉ ଯୋଉ ତିନି ଗାର ଟାଣନ୍ତି। ଘର ଚାରି ପାଖ।
ଚାରି ପାାଖ ଗୋବର କିଛି ଆଣିକି ତା ଦେହରେ ଟିକେ ଅଳ୍ପ ପାଣି ମିଶେଇକି ଟିକେ ପାଣିଆ କରିଦେଇ ଏ ତିନିଟା ଆଙ୍ଗୁଠିରେ ଘର ଚାରିି କରଯାଁକ ଅଁ-ଅଁ ରଜ ସଂକ୍ରାନ୍ତି ଦିନ ଅଁ ସାପୁଆ କେଳା ନାଁ ରେ ଦେଇ ଦିଅନ୍ତି ଗାର, ସେ ଗାରକୁ ଡେଇଁକି ଆଉ ଯୋଁଉ ସାପ୍
ହଁ ଯାଆନ୍ତୁ ମତେ ଘରେ କେବେ ପ୍ରବେଶ କରିବେନି। ସେଇଟା ତ ଆମ ପୂର୍ବ ପୁରୁଷରୁ ମାନେ ଅ
ହଁ ସେଟା ସେଟା ଆ ଆଗେ ତ ଲୋକମାନେ ଏତେ ପୂଜା ପା
ନାଇଁ ଆମ୍ ମତେ ଏଇ କଥା ଜଣେ ଆମ ସେଇ ର ରସୁଣ ଆଉ ସେଇ କିରୋସିନ୍ କଥା ଆମର ଜଣେ ଭାଇ ଆସ୍ ଥିଲେ ସେ ସାପ ଧରିବା ପାଇଁ ସିଏ ମୋତେ କହିଥିଲେ।
ଓହୋଃ।
ସେ କ ଆମର ଆମ ବାପ୍ ବାପଘର ପଟରେ ଆମର ଘର ଚାରିପଟ ମାନେ ଗଛଗୁଛ ଜଙ୍ଗ୍ ଜଙ୍ଗଲ ଭଳିଆ ଆଉ ସେଠି ଜନ୍ତୁ ପ୍ରବଳ। ସିଏ ସେଇ କଥାଟା ମତେ କହିଥିଲେ।
ଯାହା ହଉ ଭଲ କଥାଟିଏ କହିଲେ ମୁଁ ବି ଏ କଥାଟି କେବେ ଶୁଣିନ ଥିଲି କି ଜାଣିିନଥିଲି।
ହଁଅ-ଅ ଆମର ତ ଏମିତିରେ ନହେଲେ ଗଦ୍ ଗଦ ଗଛ ଲଗା ହୁଏ ପାାତାଳ ଗରୁଡ ଗଛ ଲଗା ହୁଏ। ଯୋଉ ଆଉ ସବୁୁ ଯୋଉ ଯିଏ ଯାହା କୁହନ୍ତି ଆମେ ସେଇଭଳିଆ କରୁ ଏ ହଳଦୀ ପକେଇକି ଝୁ ଝୁଣା ଦେଉ ଏମିତି କରୁ, କିନ୍ତୁ ଏଇ ଜିନିଷଟା ସେ କହିଲା ପରେ ଆମର କରି ଛୁ ଆମର ତ କେବେ ସେମିତି ବାହାରି ନାହାଁନ୍ତି ଆଉ
ସାପ ନାଇଁ ଆମ ଘରଟା ଟିକେ ଏଇ-ଇ-ଇ-ଇ ବଣ ‌ସାଇଟିକି ଟିକେ ବଣବୁଦା ଅଧିକା ଅଛି। ନାଇଁ ମୁଁ ଗଦ ଗଛ ତ ମୋ ବାବା ଦେଇଥିଲେ ଗଦ ଅଁ-ଅଁ ଯୋଉ ମତେ ପ୍ରଥମେ ଯେତେବେଳେ ଆସିଥିଲି ଆଙ୍କ ଘରକୁ। ତ ଗୋଟେ ଢାମଣା ସାପଟି ମତେ କାମୁଡି ଦେଇଥିଲା। ଆଉ ସେଇଥିରେ ବାପା ଜଣେ କେଳା ଭାଇଙ୍କି କହିକି ତାଙ୍କ ଠାରୁ ଗୋଟେ ଗଦ ଆଣିଥିଲେ ଗଦ ଆଣିଥିଲେ ମତେ ଖ ଖଣ୍ଡେ ଖୋଇ ଦେଇକି କି ଗଲେ ଆଉ ଖଣ୍ଡେ ଗଜା ବାହାରିଥିଲା। ମତେ କହିଲେ ମାଆ ଆକୁ ନଷ୍ଟ କରିବୁନୁ ତୁ ଲଗେଇଦେ। ଲଗେଇ ଦେଇଥିଲି ବି ସେ ବି ସେ ଗଛ ଅଛି ସେଇଟା ହଉଛି ଠିକ୍ ଓରିଜିନାଲ ଗଦଟା। ଓରିଜିନାଲ ଗଦଟା କେଳା ଭାଇ ଦେଇଥିଲେ ମୁଁ ବି ସେ ଗଛ ଗୋଟା ଲଗେଇଛି। ଗଛ ଗୋଟେ ଲଗେଇଛି କିନ୍ତୁ ଆମ ଘର ପାଖରେ ମୁଁ ଦୁଇ ତିନି ଥର ଠା ଦେଖିଲିଣି ଠାକୁରଙ୍କୁ। ଙ୍କୁ ସେ ଠାକୁର ସାପଙ୍କୁ କିନ୍ତୁ ଆମର କି କିଛି କେବେ କ୍ଷତି କରିନାହାନ୍ତି ଆଉ ଥରେ ତ ଆମ ଘରେ ଏମିତିକି ମୋ ସାନ ଝିଅଟି ବର୍ଷ୍ ସେ ଦେଢ ବର୍ଷର ହେଇଥିଲା। ବର୍ଷେ ଦେଢ ବର୍ଷର ହେଇଥିଲା ଆମ ଘରେ ଗୋଟେ ଠାକୁର ପଶି ଯାଇଥିଲେ ଆଉ ଝିଅ ବି ତାଙ୍କୁ ଧରିଥିଲା। ତା ହାତରେ।
ସିଏ ଠାକୁର ସିଏ କଣ ଜାଣିନାହାନ୍ତି। ସିଏ କାହାର ଅନିଷ୍ଟ କରିବେନି।
ନାଇଁ ଝିଅର ଆମର କାହାର କିଛି କ୍ଷତି ସେ କରିନାହାନ୍ତି। କିନ୍ତୁ ଆମେ ଚିହ୍ନି ପାଇଲୁ ନାଇ। ଅ ଯାହାକି ତାଙ୍କର ମଥା ଟା ରହି ଯାଇଥିଲା ଆମର କବାଟ ଅ ଭିତରକୁ ତାର ଲାଙ୍ଗୁଡ କଡଟା ପଦାକୁ ଥିଲା। ପୁଅ ବି ଛୋଟ ହେଇଥିଲା ସେତେବେଳେ, ଦଶ ବାର ବର୍ଷର ହେଇଥିଲା, ଜାଣି ପାରିଲାନି ପିଟି ଦେଲା ଆଉ
ହଁ ଯାହା ହୋଉ ବାନ୍ଧବୀ ଆପଣଙ୍କ ସାଙ୍ଗେ କଥା ହେଲି, ବହୁତ ଭଲ ଲାଗିଲା। ଏତେ କଥା ଆପଣଙ୍କଠୁ ଜାଣିବାକୁ ମିଳିଲା।
ଆଉ ଆପଣ।
ଏମତି କେତେବେଳେ ଫାଙ୍କା ହେଲେ ଏମିତି କଲ କରିୁଥିବେ, ସବୁ ଭଲ ଭଲ। କଥା ଯାହା ଆପଣଙ୍କଠୁ ଶିଖିବାକୁ ମିଳୁଛି। ଆଉ ଏବେ ରଖୁଛି।
ହଉ ପ୍ରଣାମ, ଏବେ ରଖନ୍ତୁ, ମୁଁ ବି ଟିକେ ଯାଏଚା ପାଣି ଟିକେ।